ହ୍ୟାଲୋ।
ହ ହ୍ୟାଲୋ
ହ୍ୟାଲୋ।
ହଁ କହ? ଭାଇ ପୁରା ସ୍ଲୋ ଶୁଭିଲାରେ।
ଆଜ୍ଞା ମ୍ୟାଡ଼ାମ କୁହନ୍ତୁ?
ହଁ ଆମର ଭାତ କଥାଟା ଅଧା ଥିଲା ନା!
ଆଜ୍ଞା।
ହଁ। ତାପରେ ଭାତ ନା କଣ ଭାତ କଥା ଆଉ କହମି ନାଇଁ ଏବେ ତମେ କଣ ଶିକିଚ ରେସିପି କୁଅ ସେଇଟା ମତେ
ମୁଁ ତ କିଛି ଶିଖିନି ଅ ଖାଲି ୟିପ ପି ଟିକେ ଶିଖିଛି ସେଇଟା ବି ପ୍ରପର୍ ବି ଶିଖିନି
ହୁଁ।
ତ ଆଉ କିଛି ଶିଖିନି ତମେ ଯେମିତି ରୋଷେଇ ଶିଖିଛ ନା ମୁଁ ସେଥିପାଇଁ ତମଠୁ ଆଇଡିଆ ନଉଥିଲି। ଆଉ ଯଦି କିଛି ଅଛି ସେମତି ମାନେ ଜଲଦି ଗୋଟେ ବନେଇକି ଖାଇକି ଯା ଯାଇ ପାରିବା ସେମିତିକା କିଛି ରେସିପି କହିପାରିବ।
ସୋୟା ରାଇସ୍ ତମେ ଜଲଦି ବନେଇ ଦେଇ ପାରିବ ତମକୁ ସୋୟାବିନ୍ ପସନ୍ଦ
ହଁ ପସନ୍ଦ।
ହଁ ତାହେଲେ ତମେ ସୋୟା ରାଇସ ବନେଇ ଦେଇ ପାରିବ।
ଆଚ୍ଛା ସେଇଟା ତାହେଲେ କେମିତି ହବ ସେଇଟା ତାହେଲେ କେମିତି ହେବ? ସେଇଟା ତାହେଲେ କେମିତି ହବ ରେସିପିଟା?
ସୋୟା ରାଇସ୍ ଟା ହବ ଅ ଆମ ର କଣ ଯଦି ତମେ ଆଗରୁ ଭା ତଟା କରିଦେଇଥିବ ନହେଲେ ନ କରିବାଠୁ କହୁଛି ମୁଁ ହେଲା। ହଁ ପ୍ରଥମେ ଆମର କଣ ଅ ସୋୟା ବିନ୍ କୁ ଟିକେ ଆମର ଭେଦେଇ ଦେଇଥିବ ପାଣିରେ ଗରମ ପାଣିରେ ହେଉ ନହେଲେ ଥଣ୍ଡା ପାଣିରେ ହଉ ଯୋଉ ପାଣିରେ ଭେଦେଇଦବା କଥା ଭେଦେଇ ଦେଇଥିବ। ଆଉ ଯଦି ଗରମ ପାଣିରେ ଏ ଭେଦେଇବ ତାହେଲେ ଅ ଟିକେ ଜଲଦି ହେଇଯିବ ଥଣ୍ଡା ପଣିରେ ଯଦି ଭେଦେଇବ ବି ଚଳିବ ତ ଭେଦେଇ ଦେଇଥିବ ତାପରେ ଏପଟରେ ଅ ସିଏ ଭେଦୁ ଭେଦୁ ଏପଟରେ ଟିକେ ମସଲା ଯୋଗାଡ କରିବ ଆଳୁ ବି ଟିକେ ଛୋଟ ଛୋଟ କରି କାଟିଦବା ତାପରେ ହେଇଗଲା ପରେ ତାକୁ ଭାଜିବ ତେଲରେ ପକେଇକି ତେଲ ଟିକେ ହଳଦୀ ଲୁଣ ତାକୁ ଭାଜିବ ଏପଟେ ଭା ଯିବ ଯୋଉ ତାପରେ ଏପଟରେ ମସଲା ଯୋଗାଡ଼ କରିଦବ ରସୁଣ
ହୁଁ ଅଦା
ଆଉ ଟମାଟୋ ଆଉ କଣ ତ ପିଆଜ
ଆଚ୍ଛା।
ତାକୁ ଛୋଟ ଛୋଟ କାଟିକି ଛେଚି ଦବ ଯଦି ଛେ ମାନେ ଯଦି ତମେ ଛେଚୁଥିବ ତାହେଲେ ଛେ ଚି ଦବ ନହେଲେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ
ଆଚ୍ଛା ଆଚ୍ଛା ଛେଚିକି ବି ପକେଇ ପାରିବା ଗ୍ରାଇଣ୍ଡିଙ୍ଗ କରିକି ବି ପକେଇ ହେବ।
ହଁ ୟେଶ୍ ୟେଶ
ଆଚ୍ଛା।
କରସାଇଲା ପରେ ତାପରେ ଦେଖିବ ସେପଟେ ଭାଜୁଥିବ ଯାହାବି ହେଲେ ଦେଖିବ ଟିକେ ହେଇଗଲା ପରେ ତାପରେ ଗୋଟେ ମାନେ ଅ ପ୍ରେସର କୁକରରେ ତାକୁ କଣ ସେ ମସଲାକୁ ଆଗେ ଆଗେ ଫାଷ୍ଟ ତେଲ ପକେଇବ ପ୍ରେସର କୁକରରେ ତେଲ ପକେଇ ସାରିବ ତେଲ ପକେଇ ସାରିଲା ପରେ ଟିକେ କଣ ଜିରା ଯଦି ସେ ଏ ବାଟଣ ବାଟିଲା ବେଳେ ଯଦି ଜିରା ବାଟିଥିବ ତାହେଲେ ବାଟିଥିବ, ଆଉ ଯଦି ନ ବାଟିଥିବ ଜିରେ ଟିକେ ପକେଇଦବ ତେଲରେ।
ଆଚ୍ଛା।
ତେଲରେ ଟିକେ ଜିରା। ଆ ଜିରା ସାଙ୍ଗ କୁ ଯଦି ଟିକେ ଅଳ୍ପ ସ୍ଲାଇଟ ଫୁଟଣ ଟିକେ ପକେଇଦବ ତାପରେ ମସଲା କୁ ଜାରିବ। ପାଞ୍ଚରୁୁ ଦଶ ମିନିଟ ଜାରି ସାରିଲା ପରେ ତାପରେ ଏ ଚାଉଳ ଧୋଇଥିବ। ଯୋଉ ବି ଚାଉଳ ହଉ। ଅରୁଆ ଚାଉଳ ହଉ କି ଉଷୁନା ଚାଉଳ ହଉ ଯଉ ଚାଉଳ ହଉଛି ହଉ। ସେ ତାକୁ ଚାଉଳ ଚାଉଳ ଧୋଇ ସାରିକି ତାପରେ ସେ ପ୍ରେସର କୁକରରେ ପକେଇ ଦବ। ତାପରେ ଯୋଉ ଭାଜିିକି ରଖି ରଖିଥିବ ଆମର ସୋୟାବିିନ କୁ ଆଳୁ ତାକୁ ପକେଇକି ତାପରେ ସି ସିଟି ମାରିଦବା ଆଉ। ଦେଖିବ ତମର ଯେତେଟା ସିଟି ରେ ହୁଏ ସିଟି ମାରଦବ ହେଇଯିବ। ଆଉ
ଆଚ୍ଛା। ତାହେଲେ ଏଇ ଏଇ ସବୁ ଜିନିଷ ଗୁଡା ପଡିବ ସୋୟାରାଇସ ରେ।
ହୁମ୍
ଆଚ୍ଛା। ସୋୟାରାଇସ ରେ ତାହେଲେ ତଥାପି ସେଇଟା ବି କେତେ ମିନିଟ୍ ଲାଗିବ ହେବା ପାଇଁ।
ସୋୟା ରାଇସ ହଁ ଭାତ ଭାତଟା ହଉ ହଉ ପଇଁଚାଳିଶ ମିନିଟ୍ ଲାଗିଯାଉଛି। କିନ୍ତୁ ସୋୟା ରାଇସ୍ କଲେ ମିନିମମ୍ ତ ଲାଗିବ। ପଇଁତିରିଶ ରୁ ଚାଳିଶ ମିନିଟ୍ ଲାଗିବ ଆଉ।
ଆଛା। ତାହେଲେ ତ ସେମ ଟାଇମ ରହିଲା। ଭାତ ତ ଏତିକି ଟାଇମରେ ଲାଗିବ ତାହେଲେ ସୋୟା ରାଇସ୍ ତାକୁ ତ ସେତିକି ଟାଇମ ଲାଗିବ। ତାହେଲେ ମୁଁ ମୁଁ ତ ଭାତ ତ ଆଉ ତା ସାଙ୍ଗରେ କିଛି ତରକାରୀ ବି ବନେଇ ପାରିବି। ତାହେଲେ ମୁଁ ସୋୟ ରାଇସ୍ କଣ ପାଇଁ କରିବି।
ହଁ ସୋୟ ରାଇସ୍ ପ୍ରିଫର୍ କରିବ ଭଲ।
ଆଚ୍ଛା।
ହୁ
ଆଉ କଣ ସବୁ ଶିଖିଛନ୍ତି?
ଆଉ ସବୁ ଶିଖିଛି।
ଆଚ୍ଛା। ଆପଣ ଏବେ ରହୁଛନ୍ତି କେଉଁଠି?
ମୁଁ ବର୍ତ୍ତମାନ ରହୁଛି ଓଡିଶାରେ।
ଆଚ୍ଛା। ମାନେ ଘରେ ରହୁଛି।
ହଁ ଓଡି ଓଡ଼ିଶାର ଆଣ୍ଡାମାନରେ ମୁଁ ରହୁଛି।
ଆଚ୍ଛା। ଆଚ୍ଛା। ଓଡ଼ିଶାରେ ବି ଆଣ୍ଡାମାନ ଅଛି। ମୁଁ କ ତ କାହିଁ ଜାଣିନି।
ହଁ ଅଛି ବା।
ହୁଁ ହୁଁ ଆଚ୍ଛା। ଆଛା। ଏୟା ତାହେଲେ କଥା। ଆଉ ତାହେଲେ ଏବେ ତାହେଲେ କଣ କରୁଛନ୍ତି।
ଏବେ କିଛି କରୁନି ବେକାରୀ ହେଇ ବୁଲୁଛି ଆଉ ଅନଏମ୍ପ୍ଲଏଡ ହେଇକି ଆଉ।
ଆଛା। ଆପଣ କଣ ପାଠ ପାଠ ପଢି ନାହାନ୍ତି ନା ପଢିବାକୁ ଚାହୁଁନାହାନ୍ତି। ନା ଶୁ ସୁଯୋଗ ମିଳିନି ପଢିବା ପାଇଁ।
ତିନ ଅଲ ଦି ଏଭଵ।
ଅଲ୍ ଦି ଏଭବ ତ ସେମତି ତ ହେବନି। କିଛି ତ ଗୋଟେ ଥିବ ନା ମେଜର ଗୋଟେ। ତିନିଟା ରୁ। ମୁଁ ଯୋଉ ତିନିଟା ଦେଲି ଅପସନ୍।
ଅଲ ଅଫ୍ ବିଚ୍।
ଆଚ୍ଛା।
ହୁଁ।
ଆଉ କଣ ଖବର କୁହନ୍ତୁ। ଦେହ ପା ଭଲ ଅଛି।
ହଁ ସବୁ ଭଲ।
ଆଚ୍ଛା ଆଚ୍ଛା ଆପଣଙ୍କର ଫେବ୍ରେଟ୍ ଫୁଡ଼୍ କଣ? ମାନେ ଆପଣଙ୍କର ସେମତି ଫେବ୍ରେଟ୍ ଫୁଡ଼
ଫୁଡ ହେଲା ଭାତ, ଡାଲି, ଆଳୁଭର୍ତ୍ତା।
ଆଚ୍ଛା ପୁରା ସିମ୍ପଲ୍ ଖାଇବା।
ହୁଁ ମୁଁ ଯେମତି ସିମ୍ପଲ୍ ମୋ ଖାଇବା ବି ସେମିତି ସିମ୍ପଲ୍
ଆଚ୍ଛା ଆଚ୍ଛା। ଆଉ ଆପଣ ଓଡ଼ିଶାରେ ଗୋଟେ ଭଲ ଜାଗା କହିଲେ ଯୋଉଠିକି ଆମେ ଯାଇପାରିବା ବୁଲିଆପାଇଁ।
ଆଣ୍ଡାମାନ।
ଆଣ୍ଡାମାନ ଆଚ୍ଛା ତାହେଲେ ହେଠି ବଜେଟ ବଜେଟ ବଜେଟ କେତେ ଦରକାର ସେଠିକି ଯିବା ପାଇଁ ଯଦି ମୁଁ ଯାଉଚି ଗୋଟେ ଆଉଟ୍ ଅଫ୍
କେତେଦିନ ପାଇଁ?
ବଜେଟ ତ ଆମର ପାଞ୍ଚହଜାର ଅଛି।
ପାଞ୍ଚହଜାରେ ଆଣ୍ଡାମାନ ତୁ ବୁନିୟାଦିରେ କିଏ ବୁଲିଆକୁ ଆସିଥିଲା।
ଆଚ୍ଛା ଆଣ୍ଡମାନ ଯାଇ ହବନି ତାହେଲେ
ନା ପାଞ୍ଚହଜାର ମିନିମମ୍ ପାଞ୍ଚଲକ୍ଷ ଦରକାର ହବ ମୁଁ ବା ଯୋଉ ଫ୍ଲା ଟରେ ରହୁଚି ସେ ପ୍ଲାଟ ବା ମାସକୁ ଆସିକି ହେଲାଣି ପଚସ୍ତରୀହଜାର।
ଆଚ୍ଛା। ତାହେଲେ ପାଞ୍ଚହଜାରରେ ଓଡିଶା ଭିତରେ କୋଉ କୋଉ ଗୋଟେ ଜାଗା ତ ନିହାତି ଥିବ ନା ସେମତି ବୁଲିହବ ଯୋଉଟା କୋଉ ଜାଗା କୋଉ ଜାଗା?
ସେ ଆମର ଅଛି ଗୋଟିଏ ଜାଗା ଆଉ। ସେଇଟା ଆଉ କେବେ କଥା ହେଲେ କହିବି।
ମତେ ତ ଏବେ ଦରକାର ନା ମୁଁ ନେକଷ୍ଟ ମନ୍ଥରେ ଟ୍ରିପ୍
ହଉ ମୁଁ କହିବି କହିବି।
ଆଚ୍ଛା।
କଣ ଡେଷ୍ଟିନେସନ ୱେଡିଙ୍ଗ କରିବ ନା କଣ?
ନାଇଁ ଡେଷ୍ଟିନେସନ ୱେଡିଙ୍ଗ ନୁହଁ ଏମତି ବୁଲିବା ପାଇଁ ଯିବା ପାଇଁ ଆଉ। ସେମତି କିଛି ପ୍ଲାନ ନାହିଁ ଏବେ।
ଆଚ୍ଛା।
ଆଜ୍ଞା। ଆଉ ଆପଣଙ୍କ ରାତିରେ ଡିନର୍ କଣ?
ରାତିରେ
ଆଜ୍ଞା।
ଓ ରାତିରେ ଡିନର୍ କରନ୍ତି ନୁହଁ ମୁଁ ଭାବିଲି ଲଞ୍ଚ କରନ୍ତ
ଆଚ୍ଛା ଆପଣ ତ ପାଠ ପଢ଼ୁନାହାଁନ୍ତି ନା ଆପଣ କୁହନ୍ତି
ହଁ ସେଇଆ ସେଇଆ ମୁଁ ଜାଣି ୱେଲନ ଆଇ ଆମ୍ ସୋ ସରି। ଆ ରାତିରେ ଡିନର୍ ହଉଛି ମୋର ମା ଆ ପିଠାକୁ
ଆଚ୍ଛା।
ପୋଇ ସାଙ୍ଗେରେ କରିଦେଇଥିଲି ମସୁରଡାଲି ତ ଡାଲମା ଭଳିଆ ଆଉ।
ଏଇଟା ଗୋଟେ ୟୁନିକ୍ ଆଇଟମ୍ ଏଇଟା ଗୋଟେ ୟୁନିକ୍ ଆଇଟମ୍ ମୁଁ ଫାଷ୍ଟ ଟାଇମ ଆପଣଙ୍କ ପାଖ
ହଁ ବାତ୍ ତୋ ସେହି ହେ
ଆଚ୍ଛା ଏଇଟା ତ ଏଇଟା ବହୁତ ଟେଷ୍ଟି ଥିଲା? ଆପଣ ଯୋଉ ବନେଇଥିଲେ ତ ଆପଣ ତ ଆଗରୁ ବି ଶିଖିଥି ମାନେ ଶିଖିଥିଲେ ତ ବନେଇଥିବେ ନା।
ହଁ ମୁଁ ବା ଥିଲି ହୋଟେଲରେ ଥିଲି ବା।
ଆଚ୍ଛା ହୋଟେଲରେ ଥିଲେ କୋଉ ହୋଟେଲରେ? ନାଇନ ଷ୍ଟାରରେ କଣ କରୁଥିଲେ ଆପଣ ତ ପାଠ ପଢିନାହାଁନ୍ତି ସେଠି ତାହେଲେ କଣ କରୁଥିଲେ?
ମାନେ ଚିଫରେ ଥିଲି ନା।
ଚିପ ରେ କେମିତି ରହିଲେ ଆପଣ?
ରୋଷେଇ ଭଲ କରେ ଗାଁ ରେ ରୋଷେଇ କରୁ କରୁ ଥରେ ଆମ ଗାଁକୁ ଆମ ଠାକୁର ଘରକୁ ପ୍ରତିଷ୍ଠା କୁ ଆସିଥିଲେ ରୋଷେଇ କରିିଥିଲି ଖାଇଥିଲେ। ତ ସେଇଠି ବଡ ବଡ ଲୋକ ଆସିଥିଲେ ତାଙ୍କୁ ମୁଁ ହାତ ରନ୍ଧା ପ ଭଲ ଲାଗିଲା ସିଏ ଥିଲେ ନାଇନ୍ ଷ୍ଟାରରେ କହିଲେ ପଳେଇ ଆସ ଆଉ ପଳେଇଗଲି ଆଉ।
ଆଛା ଆଚ୍ଛା। ଏମିତି ତାହେଲେ କଥ ମାନେ ଆପଣ ରୋଷେଇ ଟା ବହୁତ ଭଲସେ ଜାଣିଛନ୍ତି? ଆଉ ବହୁତୁ ଭଲସେ ବି ବନାନ୍ତି ଏଆାଟି?
କେବେ ନାଇନ୍ ଷ୍ଟାରରେ ରହିବେ ତାହେଲେ ମତେ କହିବେ ମୋର ହାତ ଅଛି ମୁଁ ରଖେଇଦେବି।
ଆଚ୍ଛା ଆଚ୍ଛା ଠିକ ଅଛି ନିହାତି ଜଣେଇବି ନିହାତି।
ହଁ।
ଆ ଆଉ କଣ ଖବର ଆପଣଙ୍କର?
ନା ଆଉ ତ ମୁଁ ଭଲ ନାଁହିଁ
ମତେ ଲାଗୁଛି କାହିଁ ଆପଣଙ୍କର ଦେହ ଟିକେ ଖରାପ ଅଛି ବୋଲି ମତେ ଲାଗୁଚି।
ହଁ ଟିକେ ଖରାପ୍ ଅଛି ତାପରେ ମୁଁ ଯୋଉ ଫ୍ଲାଟରେ ରହୁଚି ସେ ଓନର ତାକଙ୍କର ବୋଧେ ହେବେ ଆସିଲେ ତାଙ୍କର ଫ୍ୟାମିଲି ବଲା ଆଇଲେ। ସେ ବାହାରେ ଚିଲା ଚିଲି ବକାାବକି ହଉଛନ୍ତି।
ଆଛା।
ମତେ ଟିକେ ଭଲ ଲାଗୁନି ଆଉ।
ଆଚ୍ଛା। ତ ଫ୍ୟାମିଲି ଆସିବେ ମାନେ ତ ସେଟା ଗୋଟେ ହବ ନା।
ହଁ ବା ତାପରେ ତାଙ୍କର ଗୋଟେ ଲୋକ ମାନଙ୍କର କମନ୍ ସେନ୍ସ ନାହିଁ ଗୋଟେ।
ହଁ ସେମାନେ ବି ଭାବିବା ଦରକାର ପାଖ ଆଖ ପାାଖରେ ରହୁଛନ୍ତି ବୋଲି। ହଁ।
ହଁ ନିଜ ଘର ଭାବୁଚନ୍ତି ଆଉ ନିଜ ଘର ଭାବୁଚନ୍ତି ଆଉ। ଜାଣି ପାରୁନାହାନ୍ତି ବୋଧେ ମୁଁ ପଞ୍ଚସ୍ତରୀ ହଜାର ଟଙ୍କା ଦଉଛି ମାସକୁ।
ଆଚ୍ଛା ହଁ ଆରେ ବାପା ଆପଣଙ୍କର ରେଣ୍ଟ ଏତେ ଟଙ୍କା ଯଦି ତାଲେ ଆପଣ ଖାଉ ଖାଇବା ରହିବା ଅଲଗା ବି ଆପଣଙ୍କର ମେଣ୍ଟେନାନ୍ସ ଅଛି ତାଲେ ଆପଣ କେମିତି ସବୁ ଆଯେ କରୁଛନ୍ତି ଆପଣଙ୍କ ସାଲାରୀ କେତେ?
ହଁ ଅଜେଷ୍ଟ କରିଦଉଛି ଆଉ କଣ କରିବା ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଭଲ କଥା ଆଉ।
କରିବି ଆପଣଙ୍କ ଭଳି ତ ଅନ୍ୟ ମାନେ କେହି ନାହାନ୍ତି ମତେ କିଏ କଣ କରିଦେବେ।
ଆଛା।
ଯାହା କରିବି ନିଜେ କରିବି ଆଉ।
ହଁ ନିଜେ କରିବା ଟା ଭଲ ହୁଁ।
ତୁ ସେ ଅନ୍ୟମାନେ ଖାଲି ମତେ ସାହାଯ୍ୟ କରୁଛନ୍ତି ଯେ ଜିନିଷ ଆଣିବା ଦବାରେ ନହେଲେ ଆଉ ସେ ସାହାଯ୍ୟ କରୁନାହାନ୍ତି।
ଆଚ୍ଛା ଆଚ୍ଛା।
ହଉ ମ୍ୟାଡାମ ରାଜଲକ୍ଷ୍ମୀ ମୁଁ ବର୍ତ୍ତମାନ ପାଇଁ ଟିକେ ରଖୁଛି?
ଆଜ୍ଞା ରଖୁଛି ମୁଁ ବି ରଖୁଛି ଆପଣ ଯାଆନ୍ତୁ। ଆଜ୍ଞା।